ହ୍ୟାଲୋ।
ହାଲୋ।
ହଁ ଶୁଭିଲା।
ହଁ ଶୁଣା ଯାଉଛି।
ହୁଁ ଆଉ କଣ କରୁଥିଲେ?
ମୋର କର୍ମ କର୍ମ ନ କଲେ ଚାକିରିରୁ ବାହାର କରିଦେବେ ଶାଶୁଘର ଲୋକ।
ହଁ ସେଇଟା ତ କରିବାକୁ ପଡିବ। ଆଉ ତମ ଆଡେ ଗରମ କେମିତି ହଉଛି?
ଓଡିଶାର ସବୁଠାରୁ ଉତ୍ତପ୍ତ ଜିଲ୍ଲା। ସେ ଜି ସବୁଠାରୁ ଉତ୍ତପ୍ତ ଜିଲ୍ଲା ହେଲା ଏଇଟା। ବହୁତ୍ ଗରମ ଆଉ ଆପଣଙ୍କ ଆଡେ?
ଇଆଡେ ବି ହଉଚି ସେସବୁ। କଳକାରଖାନା ଯଉ ସବୁ ହେଇଚି ଏତେ ଗରମ ହଉଚି।
କଳକାରଖାନା ତ?
ହଁ।
ଏ ଆମ୍ବ ପଣସ ପାଚିବା ଜାଗାରେ
ହଁ, ମଣିଷ ପାଚି ଯାଉଚି ଏତେ ଗରମ ହଉଚି। ସବୁ ଗଛ ବଛ କାଟିକି ସବୁ ଜାଗା ଦେଇ ଦଉଛନ୍ତି ସବୁ ପ୍ଲାଟିରି କରିବା ପାଇଁ।
ସେଇଟା ପ୍ଲାଣ୍ଟ ବି ତିଆରି କରିକି ଫ୍ଲଟିଂ କରିକି ଲୋକ ତାଙ୍କର ବିଲ୍ଡିଙ୍ଗ ବାଡେଇବେ। ସେଥିଲାଗି ତ ଆମେମାନେ ହଇରାଣ ହଉଚନ୍ତି। ଆଉ ଏତେ ଗରମ ଟା କଣ ପାଇଁ ହେଇଥାନ୍ତା ତାପରେ ଘରେ ଘରେ ଏସି।
ଘରେ ଘରେ ଏସି କେହି ଗୋଟେ ଗଛ ଲଗେଇବାକୁ ଚାହୁଁନାହାନ୍ତି ସବୁ ଖାଲି ଏସି।
ହ
ଏସି ଲଗେଇଦେଲେ ହଁ ଲଗଉଚି ଗଛ ସବୁ ଗଛ ଲାଗିଚି ଆମ ବାଡିରେ। ବହୁତ୍ ପ୍ରକାର ଗଛ। ବହୁତ ବିଭିନ୍ନ ପ୍ରକାର ଆମ୍ବ ଗଛ ଲାଗିଚି ଲିଚୁ, ଜାମୁ ପିଜୁଳି, ଲେମ୍ବୁ ବହୁତ ପ୍ରକାର ଗଛ ଲାଗିଚି ସେପ୍ଟା।
ସେପ୍ଟା ଗଛ କିନ୍ତୁ ବାରିରେ ଲଗେଇବା କଥା ନୁହଁ ବା। ସେପ୍ଟା ଡାଳିମ୍ବ ଏଇ ସବୁ ଲଗେଇ ସେପ୍ଟା ଗଛ ଡାଳିମ୍ବ ଗଛ ଲଗେଇବା କଥା ନୁହଁ ଘରେ।
ସେପ୍ଟା ଲଗେଇବା କଥା ନୁହେଁ?
ନା।
ସେପ୍ଟା ଲଗେଇବା କଥା ନୁହେଁ?
ନାହିଁ ସେ ଯୋ ଗୁଟେ ଆଷ୍ଟ୍ରୋଲୋଜର ଟା କହୁଥିଲା ତ।
ଓହୋ ଡାଳିମ୍ବ ଗଛ ତ କୁହନ୍ତି ଲଗାନ୍ତି ବୋଲି ଘର ଆଗରେ ରହିଲେ ଶୁଭ ବୋଲି।
ନାହିଁ ଡାଳିମ୍ଵ ଗଛ ଯିଏ ଲଗେଇଥିବ ମାନେ ସେ ଘରର ମୂୁରବି ମାନେ ଭଲ ନୁହଁ ପୁଣି ତାଙ୍କ ଉପରେ ଖରାପ ପ୍ରଭାବ ପଡେ।
ଓହୋ ନାଇଁ ମୁଁ ଏଇଟା ଆଜି ଜାଣିଲି ତମଠୁ ମୁଁ ଜାଣିନଥିଲି। ଲଗା ହେଇଛି ସେପଟେ।
ହଜାରେ ପ୍ରକାର ଲୋକଙ୍କର ହଜାର ପ୍ରକାର ତ କଥା କିଏ ଜାଣେ। ଏତେ ଫଳ ଏତେ ଫଳ ଗଛ ଲଗେଇଛନ୍ତି ମାନେ ଫୁଲ ଗଛ ବି ଲାଗିଥିବ କି କି ଫୁଲ ଲଗେଇଚନ୍ତି।
ହଁ ଫୁଲ ରଜନୀଗନ୍ଧା ଲାଗିଚି ଏ ଗେଣ୍ଡୁ ଫୁଲ ଲାଗିଚି। ଗୋଲାପ ଲାଗିଚି। ୟ ହଉ ଆଉ ଗୋଟେ କେତେ ଗୁଡେ ନାଁ ବି ଜାଣିନି ମୁଁ ସେ ସବୁ ଗଛ ଲାଗିଚି।
ଅନାମିକା ଗଛ।
ହଁ ସ୍ଵାମୀ ସବୁ କିଣିକି ଆଣୁଛନ୍ତି ସେ ଲଗଉଚନ୍ତି ଗଛ। ଗୋଟେ ଗୋଟେ ନାଁ ବି ଜାଣିନି।
ସେ କଲେଜରେ ଚାକିରି କରିଚନ୍ତି।
ହୁଁ ହଁ ଆଜ୍ଞା ଆଉ। ଠିକ୍
ଆଉ ତମ ବାଡିରେ କଣ ଲାଗିଚି ସବୁ
ଆମର ଏରିକା ଲାଗିଚି ଡାଇଟ ଲାଗିଚି ଟ୍ରେଗ୍ ନାଇଟ ଲାଗିଚି। ଆଉ ରଙ୍ଗ ଗଛ ଲାଗିଛି ଆଉ ଯୋଉ କୁଆରୀ ଗଛ ଲାଗିଛି ଆଉ ହଜାରେ ଗଛ ଟମାଟୋ ଗଛ ଗୋଟେ ଲାଗିଛି ଅଙ୍ଗୃତଭଣ୍ଣ୍ଡା ଗଛ ଗୋଟେ ଲାଗିଛି।
ହଁ ସେଇ ଗୋଟେ।
ୁ ଆଉ କି କିଏ ଗଛା ଲାଗୁଚି।
ବନ୍ୟ ସେଇ ସବୁ ଅଛ।
ହଁ।
ଗଛ ଲଗେଇବା ଦହା ଦରକାର।
ହଁ। ତା- କୁ- ଦିଷ୍ ହେଇନି।
କଣ କହିଲ
ପୁଅ ଦୁଷ୍ଟ ହଉଛି କି ନାଇଁ।
ନାଇଁ ପୁଅ ଏତେ ଦୁଷ୍ଟ ନହିଁ।
ହ -ତ -ଶନ୍ତ ଛଟା
ହଁ ଶାନ୍ତ ପୁରା ସେ ଦୁଷ୍ଟ ହୁଏନି ଏତ।
ଶନ୍ତ ମାନେ ମାନେ ଯାହାହାର ତ ଟିକେ ଦୁଷ୍ଟ ହଉଥିବ ମୋ ଦିଅରର ପୁଅ ଟା ତାକୁ ଯାହା କହ ସବୁ ଶୁଣିବ କି ମଝିରେ ମଝିରେ ଖାଲି ଖାଇଲା ବେଳେ
ଖାଇବା ପାଇଁ ଇଚ୍ଛା କରନ୍ତିନ ଛୋଟ ଛୁଆ ଆଉ।
ସେ ଖାଇବା ହିଁ ପସନ୍ଦ ନାହିଁ। ଆ ଯଦି ବି ଥରେ ଖାଇଥିବ ପିଲା ଅଛନ୍ତି ନା ନେକ୍ସ କହିଲେ ସେ ଖାଇଦେବେ ଯେି ଭଲ ଯଲେ ଚାହା ବି ଆଉ ସେ ଛୁଇଁବ
ଖାଇବାକୁ ସବୁଛ ଖାଇବା ଟିକେ ଚୁଜି ବେଶୀ ଅଧିକାଂଶ ଜଣେ ଜଣ ଖାଇବାକୁ ଭଲ ପାଆନ୍ତି ଛୋଟ ଛୁଆ।
ହୁ ସେ ଜନ୍ମରୁ ଖୁବ ହେଇକିନା ଜନ୍ମ ହେଇଥାନ୍ତି।
ହଁ ଜନ୍ମରୁ ଜଣ ଜଣେ ପୁଡିୀ ହେଇକି ଥାନ୍ତି ଖାଇବାକୁ ଇଚ୍ଛା କରନ୍ତି। ପୁଅ କୁ କେତେ ବର୍ଷ ହେଲାଣି ସେ ଛୋଟ ପୁଅ କୁ
ଚାରି ବର୍ଷ।
ବେଶ ଟିକେ ଚଟପଟିଆ ଖାଇବାକୁ ଇଚ୍ଛା କରୁଥିବ ଆଉ।
କିଛି ନାହିଁ ନା ଚଟପଟିଆ ନା ଘର ଜିନିଷ ନା ବାହାର ଜିନିଷ କିଛି ନାହିଁ। ତାକୁ ବାଡେଇକି ପାଖରେ ବାବୁଧନ କରିକି ଟିଭି ଟିକେ ଦେଖେ କି ନହେଲେ ମୋବାଇଲ ଟିକେ ଦେଖେ ।
ତଥାପି କିଛି ନାହିଁ।
କଣ କହିଲେ?
ତଥାପି ଖାଇବାକୁ ଇଚ୍ଛା କରୁନି।
ନା।
ମୋବାଇଲ ଧରିଲେ ଛୋଟ ଛୁଆ ଖାଇ ଦିଅନ୍ତି। ମୋବାଇଲ ଧରିଲେ ବି ଖାଉନାହାନ୍ତି।
ମୋବାଇଲ ଧରିଲେ ବି ସେ କହିବ ଯେ ମାନେ ମୋବାଇଲ ଦେଖୁଥିଲା ପର୍ଯ୍ୟନ୍ତ ପାଟିରେ ଭର୍ତ୍ତି କରୁ।
ଯଦି ମୋବାଇଲ ଟା ଛଡା ହେଇଗଲା ଖାଇବନି।
ଛୁଆ ତ ମୋବାଇଲ ତ ଖାଲି ଆଉ। ମୋ ସେଇ ନଣନ୍ଦର ପୁଅ ଗୋଟେ ଛି ତିନି ବର୍ଷ ତାକୁ, ସେ ମୋବାଇଲ ପ୍ରତି ଏତେ ତାର ଯେ ସେ ଝାଡା ଗଲେ ବି ଲା ଟିନ୍ ଘରକୁ ମୋବାଇଲ ନେଇକି ଯାଉଚି। ମୋବାଇଲ କେତେବେଳେ ଛାଡୁନି।
ବଡ ମାନଙ୍କଠୁ ଶିଖି ଯାଇଚି।
ହଁ।
ନା ମୋବାଇଲ ନ ଧରିକି ଗଲେ
ନାଇଁ ଆଗରୁ କଣ ସେମିତି ବିନା ଫୋନ ରେ ବାହାରକୁ ଯାଉଥିଲେ ସବୁ କରୁଥିଲେ ଏବେ ଘରେ ଘରେ । ଯାହା ବି ହେଇଗଲା ମୋବାଇଲ ଧରିକି ଯିବା ପାଇଁ, ପର୍ସନାଲ ସ୍ପେସ୍ ପାଇ ଯାଉଚନ୍ତି। ମୋବାଇଲ୍ ଧରିକି ଏବେ ତ ତାଙ୍କର ଆଉ ବାହାରୁନି। ଆଗରୁ ତ ବଢିଆ ଯାଇକି ବାହାରେ କରୁଥିଲେ, ଆଉ ଏବେ ବାହାରି ପାରୁନି। ବିନା ମୋବାଇଲ୍ ରେ ହଉନି ଝାଡ଼ା।
ନା, ମୋବାଇଲ ଟା ଏତେ ଖରାପ ହେଇଗଲାଣି
ମୋବାଇଲ ସମ୍ପର୍କ ଭାଙ୍ଗି ଦଉଚି।
ହଁ ପା। ବେଶୀ ଛୋଟ ଛୁଆ ମୋବାଇଲ ପ୍ରତି ବେଶୀ ଆକୃଷ୍ଟ ହେଇ ଗଲେଣି।
ମୋ ଝିଆରୀଟା ବି ମୋ ବଡ଼ଦିଦିର ଝିଅ ସିଏ ବି ସେମିତି ଗୋଟେ। ବିନା ମୋବାଇଲ୍ ରେ ତାର ଖାଇବା ହିଁ ହଉନି। ତା ମା କୁ ମୁଁ ଯେତେବେଳେ ବି ଫୋନ କଲା ବେଳକୁ ମାସି ଆଉ ମାମା କାମ କରୁଚି ମୁଁ ଦଉଚି ଫୋନ୍। ସେ ସବୁବେଳେ ଫୋନ୍ ଫୋନ୍ ଟା ଧରିଥିବ।
ଫୋନ୍ ନା ମା ମାନେ ତାଙ୍କଠୁ କରିବା କଥା ତାଙ୍କୁ ଛୋଟ ଛୁଆଙ୍କୁ। ହେଲେ ଛୁଆ କୋଉ ମାନୁଚନ୍ତି ଆଉ।
ମା ମାନେ କରିବା କଥା ଯେ ମା ମାନଙ୍କୁ ବି ତ ମାନେ ନିଜ ପାଇଁ ସମୟ ଦରକାର। ଆଉ କରୁଥିବ ସେମାନେ କଣ କରିବେ, ମୋବାଇଲ୍ ଟା ଧରେଇ ଦିଅ କି କଣ ଟା କରେଇ ଦିଅ ଗୋଟେ ବସିଥାଉ ସିଏ।
ହଁ ସେଇଆ ପରା, ହେଇ ଅସୁବିଧା ହଉଚି। ମୋବାଇଲ୍ ଧରେଇଦେଲେ ଆଉ ନିଜ କାମ ନିଜେ କଲେ, ଛୁଆ ସେଆଡେ ମୋବାଇଲ କଣ ଦେ କଣ ନାହିଁ କଣ ଜାଣିଲେ।
ହଁ। ମୋବାଇଲରେ ଏବେ ତ ପିଲାମାନଙ୍କୁ ରିଲ୍ସ ପାଗଳ କଲାଣି। ରିଲ୍ସ ଦେଖିକି ସେ ମୋ ପୁତୁରାଟା ସେ ତା ବଡବାପା ସହିତ ବଜାର ଯାଇଚି ଯେ ଖରା ଟା ହଉଚି ମୋ ବାହାରୁ ଛିଡ଼ା ହେଇକି ଆସି ଦେଖୁଚି।
ବଜାର ଯାଇଚନ୍ତି।
ହଁ ପରିବା ଏଇଠି ଆମର ଗୋଟେ ହାଟ ବସେ ଏଠି ଯାଇ କେଜାଣି ବଡ଼ବାପା ପତୁରା ମିଶିକିନା।
ହାଟ ଯାଇଚନ୍ତି ସବୁ।
ହୁଁ। ଆମ ଜା ତା ସାସୁ ମାନେ ତା ବାପା ଘର ଯିବ ସେ ତାର ଚାଟିଙ୍ଗି ଚଲେଇଚି।
ହଁ ସାନ।
ହଁ ସାନ କିନ୍ତୁ ମୁଁ ମତେ ଫିଲ ହୁଏ ମୁଁ ଘରର ସାନ ବୋହୁ ସେ ଘରର ବଡ ବୋହୂ।
ହଁ।
ସିଏ ମୋତେ ଅର୍ଡର ଦବ ଏଇଟା କର ସେଟା କର ସେଟା କର ଏଟା କର।
ଓ ବାହାଘର ତାଙ୍କର ଆଗ ହେଲା ନା ତମର?
କହିବାକୁ ଗଲେ ସିଏ ଆଗ ବାହା ହେଇଥିଲା କିନ୍ତୁ ଘରକୁ ଏଣ୍ଟ୍ରି ହେଇନଥିଲା।
ଓହୋ।
ତାପରେ ମୁଁ ଆସିଲା ପରେ ସିଏ ଆସିଲା। ସେ ଶାଶୁ ଶଶୁର ଙ୍କୁ ମଧ୍ୟ କହୁଚି ଆମର କାହାକୁ ଛାଡିବନି। ଆପଣଙ୍କ ଶାଶୁ ଶଶୁର କେମିତି ଭଲ ଅଛନ୍ତି?
ହୁଁ।
ହାଲୋ।
ହାଲୋ।
କହିଲି ଭଲ ଅଛନ୍ତି ସମସ୍ତେ।
ହଁ ଭଲ ଅଛନ୍ତି। ମୋର ଏବେ ଜଣେ ନୂଆ ଜା ଆସିଚି। ଏଇ ଦି ମାସ ହେଲା ବାହାଘର ହେଇଛି ସେ
ସିଏ ଏବେ ବହୁତ ଭଲ ଥିବ।
ବହୁତ ଭଲ ତ ତାକୁ ରୋଷେଇ କିଛି ଜଣା ନାହିଁ।
ଆଉ ଗୋଟେ କଥା ହେଲା ଜଣା ଥିଲେ ମଧ୍ୟ କରିବନି।
ହଁ ସେୟା ସେ ଯାହା ହେଲେ ବି ରୋଷେଇ କଥା ଆସିନି।
ବାହା ହେଇଚ ମାନେ କିଛି ନା କିଛି କରିବାକୁ ପଡିବ ଭାତ ଟିକେ ଡାଲି ଟିକେ ଆଳୁସିଜା ଟିକିଏ ତ କରିବ।
ହଁ ସେ ଗ୍ୟାସ ପାଖ ବି ଯାଏନି।
କଣ କହିଲେ?
ସେ ଗ୍ୟାସ ପାଖକୁ ବି ଯାଇନି। ହଉ ହେଇଗଲା ଟାଇମ୍ ହେଇଗଲା।
ହଁ।